ହ୍ୟାଲୋ ହଁ।
ହୁଁ କଣ କରୁଛନ୍ତି।
ଆ ଏଇ ପୁଅ କୁ ପଢଉଥିଲି ବସି। ସୁଭିଲା ଆଉ ପଢଉଥିଲି ପୁଅକୁ।
ଖାଇସାରିଲିନି ନା।
ହଁ ହଁ। ଆଉ ତମେ କଣ କରୁଚ। ହ୍ୟାଲୋ।
କଣ ଖାଇଲେ।
ଏଇ ଇପି କରିଥିଲି ସନ୍ଧ୍ୟା ବେଳେ ଖାଇଲୁ ପୁଅର ମୁ
ପାଟି ଗୋଟେ ଥିଲା ଯେ ସେ ସେଠିକି ଆସିଛି ଆଉ।
ମୁଁ ଗୋଟେ ବିଶେଷ ପାଟିଏ।
ଜି। ହଁ ହଁ ବର୍ଷା ହଉନି କି? ସେପଟେ ବର୍ଷା ହଉନି?
ନାଇଁ ତ।
ହ୍ୟାଲୋ।
ହଁ ଟିକେ
ମୁଁ ସେଥିପାଇଁ ମାନେ ନେଟୱାର୍କ ଇସୁ ଅଛି।
ହଁ ହଁ। ଆଉ ତମେ ସନ୍ଧ୍ୟାରେ କଣ ଖାଇଛ?
ବର୍ଷା ପାଣିରେ ପାଇଁ ନେଟୱାର୍କ ଇସୁ ହଁ ହଉଛି।
ଶୁବୁନି କିଛି।